ଆଉ କେମିତି ଅଛନ୍ତି?
ହଁ ଭଲ ଅଛି ଆଉ ଆପଣ?
ହଁ ଭଲ ଅଛି ଆଉ କଣ?
ଆଉ କଣ କରୁଥିଲେ ଆପଣ ନା କୁଆଡେ ଯାଇନି ଘରେ ଅଛି। ଆଉ ପୁଅ ତ ସ୍କୁଲ୍ ଚାଲିଚି ତ କୁଆଡେ ଯାଇନି ଘରେ ଆଉ।
ଆଉ ଦିନଟା କେମତି କଟିଲା?
ଦିନଟା ଏମିତି ପୁଅ ଯାଇଥିଲା ସକାଳେ ଯେବେ ତ ଚାଲିଚି ନା ମର୍ଣ୍ଣିଂ କ୍ଲାସ୍। ମୋର ସକାଳୁ ଉଠିକି ଆ ଗ ଯାଏ ଚାଲିବା ପାଇଁ ଟିକେ ପଇଁଚାଳିଶ୍ ମିନିଟ୍ ରୁ ଘଣ୍ଟାଟେ ଯାଏ ଚାଲେ ଟିକେ। ଆସିକି ସେଇଟୁ ଟିକେ ପାଞ୍ଚ ମିନିଟ୍ ବସିକି ହେଟୁ ଗାଧେଏ ଗାଧେଇବା ପାଇଁ ଯାଏ। ଗାଧେଇବା ଭିତରେ ପୁଅ ହେତୋଳୁକୁ ସ୍କୁଲ୍ ଯାଏ ପଳେଇଯାଏ ସଖାଳୁ। ସେ ସ ସାଢ଼େ ଛଅରୁ ସାଢ଼େ ଆଠଟା ସ୍କୁଲ୍।
ଆଜ୍ଞା ଏ ଶିଶୁ ମନ୍ଦିର କି? ଶିଶୁ ମନ୍ଦିର ପାଠ ପଢୁଛନ୍ତି କି ହଁ ବେକେରିଆ ସ୍କୁଲ୍। ମଣିଙ୍ଗିରୁ ଏବେ ଖରା ଯୋଗୁ ହେଇଚି ଆଉ।
ସେ ସାଢ଼େ ଛଅଟାରୁ ସାଢ଼େ ଆଠଟା ସେ ଭିତରେ ମୁଁ ଚାଲିକି ଆସେ ଗାଧାଏ ତ ଟିକେ ପୂଜା ଫୁଜା କରେ। ତାପରେ ହେଟୁ ବ୍ରେକେଫାଷ୍ଟ୍ ହୁଏ ଆଉ।
ଭଲ ଅଭ୍ୟାସ ରଖିଛନ୍ତି ଆଉ।
ହଁ ବ୍ରେକଫ୍ରାଷ୍ଟ୍ ତାପରେ ଏଠୁ ଲଞ୍ଚ୍ ପାଇଁ ତିଆରି ହୁଏ ସନ୍ଧ୍ୟା ଏବେ ତ ହଁ ପୁଅ ଯାଇଥିଲା ଖେଳିବା ପାଇଁ ଆସିଲା ଏବେ ସନ୍ଧ୍ୟା ଦେଇକି ଜଷ୍ଟ ବସିଛି ଆଉ ତାକୁ ପଢ଼େଇବି ଆଉ ଟିକେ ପରେ ଆଉ।
ଆଜ୍ଞା ଆଉ ଆଜି କଣ ରୋଷେଇବାସ କଣ କରିଥିଲେ?
ଆଉ ଆଜି ରୋଷେଇ କଣ ସକାଳେ ହେଇଥିଲା ଉପମା ଉପମା ସମ୍ବର୍ କରିଥିଲି। ଆଉ। ଏବେ ଖରାବେଳେ ହେଇଥିଲା ଭାତ। ସେ ସମ୍ବର୍ ଥିଲା। ଭାତ ସମ୍ବର୍ ଆଉ ଶାଗ କରିଥିଲି। ପନିର୍ ଭାଜିଥିଲି ଆମ୍ବ କାକୁଡ଼ି ଏମିତି ଖାଇଲୁ ହଉ।
ପନିର୍ ପନିର୍ ଭାଜିଥିଲାଜେ ପନିର୍ ଟା ଭାଜୁଛନ୍ତି କେମିତି?
ମାନେ ପନିର୍ ଭାଜିଥିଲି ମାନେ କଣ ମାନେ ପନିର୍ ଟା ଆଗ ଛୋଟ ଛୋଟ ପୁରା ଛୋଟ ଛୋଟ ପିସ୍ ପିସ୍ ପୁରା ଛୋଟ ଗୁଣ୍ଡ ଗୁଣ୍ଡ ଗୁଣ୍ଡ ପିସ୍ ରେ ସେଟାକୁ ମାନେ କାଟିଦେଲି। ଆଗ କାଟିଦେଲି କାଟିକି ସେଇଟା କଣ କରେ ନା ସେଥିରେ ଟିକେ ଟିକେ ହାଲ୍କା ଟିକେ ଲୁଣ। ଆଉ ଟିକେ ହଳଦିଗୁଣ୍ଡ। ଲଙ୍କାଗୁଣ୍ଡ। ତାପରେ ଟିକିଏ ଧନିଆ ଗୁଣ୍ଡ ତାପରେ ଟିକେ ଜିରା ଗୁଣ୍ଡ। ଆଉ ସେ ଯଦି ଅଦା ରସୁଣ ପେଷ୍ଟ୍ ଟିକେ ଥିବେ ଥିବ ଯଦି ଦେଲେ। ତ ଭଲ କଥା ନହେଲେ ଦେବେନି ସେମିତି ଆଉ ମେନ୍ ହେଲା ସେ ଟିକେ ଦହି ଦହିଟା ସେଇଟା ଟିକେ ସେଇଥିରେ ପକେଇକି ଗୋଳେଇକି ସେଇଟା ଅଧଘଣ୍ଟେ ପୁରା ମୁଁ ଘୋଡେଇକି ରଖିଦିଏ। ଦହିଟା ମାନେ ସେଇଟା ହଁ ମାରିନେଟ୍ କରିକି ଅଧଘଣ୍ଟେ ର ଦିଏ ମାନେ ସେଇଟା ପୁରା ମସଲାଟା ସେଇ ମାନେ ପନିର୍ ଭିତରେ ହଁ ପୁରା ଶଉକୋ କରିଯିବ ହଁ ତା ତାପରେ ତାପରେ ସେଇଟାକୁ ଅଧଘଣ୍ଟେ ପରେ ଉଁ ସେଇଟାକୁ ତାୱା ବସେଇକି ଅଳ୍ପ ତେଲ ସେଇଟା ବେଶୀ ଆଉ ତେଲ ଦରକାର ହବନି କାହିଁକିନା ଯେହେତୁ ଉଁ ଦହିଟା ପଡ଼ିଚିକି ଓ ହଁ। ପଡ଼ିଯିବି ହାଲ୍କା ଅଳ୍ପ ତେଲରେ ତାୱାଟା ଭଲକି ଗରମ ହେଇଥିବ। ଏଇ ପନିର୍ ଗୁଡ଼ାକ ସେଥିରେ ପକାଏ ପକେଇବେ ପକାଇଲା ପରେ ମାନେ ପୁରା ସିମ୍ ନୁହେଁ କି ପୁରା ହାଏ ନୁହେଁ ମିଡ଼ିୟମରେ ସେଟାକୁ। ତଳ ଉପର ତଳ ଉପର ତଳ ଉପର ଗଲେ ସେ ପୁରା କ୍ରିସ୍ପି ଭଳିଆ ପୁରା ଲାଲ୍ ଲାଲ୍ ପୁରା ହେଇଯିବ ଆଉ ସେଇଟା ଖାଇବା ପାଇଁ ଭଲ ଲାଗେ ଭାତରେ।
ପିଆଜ ପି ଯୋଉ ଅଦା ରସୁଣ ଅଁ ସେଇ ଏଥିରେ ଗୋଳି ଦେଇଥା ଗୋଳି ଦେଇଥାନ୍ତି ନା କଣ?
ହଁ ଅଦା ରସୁଣ ପେଷ୍ଟ ତମେ ଯଦି ଗୋଳେଇ ପକେଇ ପକେଇବେ ଭଲ ଲାଗେ ସେଠି
ହେଇ ଦହି ସାଙ୍ଗେରେ ଯୋଉ ଗୋଲଇକି
ହଁ ସବୁ, ସବୁ ଏକା ସାଙ୍ଗେ ଗୋଳା ଗୋଳେଇଦେଇଦବୁ। କସ୍ତୁରୀମେଥି ଥିବ ଯଦି ସେଇଟା ଟିକେ ପକେଇକି ଗୋଳାଇଦବେ। ଯେମିତି ଆମେ ବାହାରେ ରେଷ୍ଟୁରାଣ୍ଟରେ ଯେମିତି ଖାଉଛେ ପନିର୍ ଟୀକା ହଉ କି ପନିର୍ ଟୀକା ଯେମିତି ଖାଉଛେ ସେଇଟା ଆଉ କଣ କି? ସେଇଟା ସେମିତି ହିଁ ସେମାନେ ଗୋଳେଇକି ହିଁ ଗୋଳାଗୁଳି କରି ମ୍ୟାନେଟ୍ କରି ରଖୁଛନ୍ତି, ସେଇଟାକୁ ହିଁ ମାନେ ତାପରେ ରୋଷ୍ଟ କରୁଛନ୍ତି ସମାନେ। ବୁଝିଲେ ଏଇ, ହଁ ଇଏ କରୁନି କିନ୍ତୁ ଆମେ ଆଉ ଘରେ ତ କାଟିଦଉନୁ। ମୁଁ ସେଟା ତାୱାରେ ବସିକି ତଳ ଉପର ତଳ ଉପର କରି ସିମ୍ ମାନେ ମିଡ଼ିୟରେ, ପୁରା ସିମ୍ ନୁହେଁ, ପୁରା ମିଡ଼ିୟମରେ ତଳ ଉପର ତଳ ଉପର ଘାଣ୍ଟି ଦଲେ ସେ ପୁରା ହଁ ଅଳ୍ପ ତେଲରେ ଆଉ। ଅଳ୍ପ ତେଲରେ ସେଇ
ଖାଲି ତେଲ ଦେଇକି ସେଇଟା କରନ୍ତି ନା ପିଆଜ ଫିଆଜ ପକେଇକି ବଘାରନ୍ତି।
ନା ସେଇଟା କିଛି ବଘାର ହୁଏନି ଆଉ। ସେଟା ସେଇଟା ସେମିତିରେ ସେଇଟା ଆଉ କିଛି ବଘାର ହେବନି।
ଖାଲି ତେଲରେ ପକେଇ ଦିଅନ୍ତି।
ହଁ ଯଦି ଆପଣ ଚାହିଁବେ ବି ସେମିତି କରିବା ପାଇଁ, ଯୋଉଟା ଆପଣ ପିଆଜ ଅଦା କହିଲେ, କାଟିବ କି କାଟିଏ କରିକି ସେଟା ଆପଣ କରିବାପାରିବେ, ମାନେ ସେଥିରେ କଣ କରିବ ନା ପନିରରେ ଟିକେ ବଡ଼ ବଡ ସେପ୍ ରଖିବେ ଟିକେ ବଡ ବଡ କି। କ୍ୟୁବ୍ ସେପର, ପିଆଜଟାକୁ ସେମତି କ୍ୟୁବ୍ ସେପର କାଟିବେ, କାପ୍ସିକମ୍ ଟାକୁ ସେମିତି କ୍ୟୁବ୍ ସେପର କାିଟିବେ ସେଟା ବି ସେମିତି ମେନ ତାର ମେନ୍ ହେଲା ଦହି। ଦହି ତାପରେ ଆପଣ ଯାହା ମସଲା ଗୁଣ୍ଡ ମାନେ ଯେମିତି ଅଦା ରସୁଣ ପେଷ୍ଟ ହେଲା ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, କସ୍ତୁରୀ, ମେଥି ଏଗୁଡ଼ା ସବୁ ଗୋଳେଇକି ଟମାଟୋ ବି ସେଥିରେ ହବ। ସବୁ ଗୋଳେଇକି ଅଧଘଣ୍ଟେ କି ପଇଁଚାଳିଶି ମିନିଟ୍ ସେଟାକୁ ସବୁ ମାନେ ରଖିବେ ମ୍ୟାରିନେଟ୍ କରିକି। ତା ପରେ ଆପଣ ଯଉ ଯଦି ମାର୍କେଟରେ ମିଳୁଯିବି ଲମ୍ବା ଲମ୍ବା ଷ୍ଟିକ୍, ସେଇଥିରେ ନ ନହେଲେ ଘରେ ଆପଣଙ୍କର ଯଦି ଟୁଥ୍ ଷ୍ଟିକ୍ ଥିବ ଯଉଟା, ସେଇଥିରେ ଆପଣ ଅଳ୍ପ ପ ମାନେ ପନିରଗୋଟେ, ପିଆଜଗୋଟେ, କ୍ୟାପ୍ସିକମ୍ ଗୋଟେ, ଟମାଟୋଗୋଟେ, କରିକି ସେ ତାୱାରେ ଇଏ କଲେ ବି ସେଇଟା ସେମିତି ବି ହଲ ହବ ପିଆଜ ପକେଇକି। କିନ୍ତୁ ମୋ ପ ପିଆଜ ତ ପକାଇନି ଏଇଟା ମୁଁ ଆଉ ମୁଁ ଆଉ ଟିକେ କଣ କଲି ଛୋଟ ଛୋଟ ପିସ୍ କରି ଏଇଟା କରିଛି। ଖାଲି ଇଏ କରିବି।
କାଟିକି। ଆଉ ଖାଲି ତାୱାରେ ତେଲ ଦେଇ ଦେଇେଇକି ପକେଇଦେବେ ନାଇଁକି।
ହଁ ହଁ ହଁ, ଅଳ୍ପ ତେଲ ସେଟି ବେଶୀ ତେଲ ଦରକାରହବନି ସହଜେ ତ ସେଟା ପନିର ସଜରେ ଦ
କଣ ନା ଘିଅ ପଡିଛି ଏଇ ଯୋଉ ଦହି ପଡିଛି, ଦହିରେ ବିଇ ରହୁଛି ନା।
ସେଇଟା ମାନେ ଦହି ଅଳ୍ପ ତେଲରେ ଖାଲି ତାୱାଟା କିନ୍ତୁ ଭଲକି ପୁରା ଗରମ ହେବାର ଅଛି। ସେ ଗଲମ ହେଲେ ହଁ ପୁରା ଗରମ ହେଲେ ଲାଗିବନି ତାପରେ ଅଳ୍ପରେ ଖାଲି ସେଟା ଟିକେ ରୋଷ୍ଟ ହେଇଗଲି ରୋଷ୍ଟ ହେଲାବେଳିଆ ହେବ ଆଉ କଣ। ସେଇଟା ଆଉ କଣ ପୁରାସିଝିବାଟା କିଛି ନୁହଁ। ସେଟା ମେନ ହେଲା ରୋଷ୍ଟ ହେବ। ରୋଷ୍ଟରେ ସେଟା ଖାଇବା ପାଇଁ ଭଲ ଲାଗେ।
ସିଝି ଭଲେଇକି ସିଝି ଯାଇଥିବ ଆଉ।
ହଁ ହଁ। ଆଉ ଆ
ଏଟା ଗୋଟେ
ଆମର ଆଜି ଡାଲମା ହେଇଥିଲା ସବୁ ମସଲା ଡାଲମା କରିଦେଇଥିଲି ସବୁ। ପନିପରିବା ହୁଁ ମସଲା ଡାଲମା କରିବା।
କଣ ବୁଝାସୋଜି କିନ୍ତ ମୁଁ ଆଜି ପର୍ଯ୍ୟନ୍ତ କେବେ କରିନି ମସଲା ଡାଲମାଟା। କିନ୍ତୁ ବହୁ ଶୁଣିଛି ଯେ କୁହନ୍ତି ଭଲ ଲାଗେ ବୋଲି।
ମୁଁ ହଁ ଖାଲି ମସଲା ଡାଲମାଟା ଖାଲି କରିଦେ ଖାଲି ଡାଲମା ଭାତ ଖାଇବି ଆଉ। ମସଲାର ନ ମସୁରୀ ଡାଲି ହରଡ଼ ଡାଲି ଦି ଟାଙ୍କ ଫୁଟେଇ ଦେଇଥିଲି। ତାକୁ ହୁଁ। ମୁଗ ଡାଲି ପକେଇଲେ ହବ ମୁ ଆମର ମୁଗ ଡାଲିଟା ନଥିଲା ତ। ମୁଁ ମସୁର ଡାଲି ଆଉ ହରଡ ଡାଲି ଦିଟା ପକେଇ ଦେଇଥିଲି।
ମାନେ ଡାଲିଟା ସେମିତି କଞ୍ଚା ପକେଇଲେ ନା ସେଇଟାକୁ ଟିକି ଭାଜିକି ପକେଇଲେ?
ନା ନା କଞ୍ଚା। ଭାଜିଦବୁ ଟିକେ ଭଲ ଲାଗିବ ଆଉ ମାନେ କଞ୍ଚା କ ଆମେ ସବୁ କଞ୍ଚା ରେ କରୁ ଡାଲି।
ଅହ।
କଞ୍ଚାରେ ଆଉ ପନିପରିବା ଯେମିତି ଡାଲମାରେ ପଡେ।
ହୁଁ।
ସବୁ ପରିବା ସାରୁ ଦେଶୀ ଆଳୁ ଯେମିତି ମୁଁ ଆଳୁ ସ୍କୋୟାର ସାଇଜର କାଟିକି ଉଁ ପ ତାକୁ ସ କ ସିଝେଇ ଦେଇକି ମସଲାଟାକୁ ପିଆଜ ଟିକେ କାଟିବେ ମସଲା ଅଦା ରସୁଣ ଅଦା ରସୁଣ କଞ୍ଚା ଲଙ୍କା। ଟିକେ ଘ ବେଶୀ ଗ୍ରାଇନଡିଂ କରିବେନି ଦର ରହିବ ଆଉ।
ଓହୋ ମାନେ ଟିକେ ମାନେ ଯେମିତି ଦରଖଣ୍ଡ ରହିବ ପାହାର୍ ହାତକୁ ଲାଗୁଥିବ ପାଟିକି ଲାଗୁଥିବ ଆଉ ହୁଁ ପେଷ୍ଟ ହବନି ଆଉ।
ପେଷ୍ଟ ହେଲେ ଭଲ ଲାଗେନି ଛେଚାଟା।
ଆଚ୍ଛା ହଁ ହଁ ଆମେ ସେଇଟା ଗ୍ରାଇଣ୍ଡିଙ୍ଗ ନ କରି ଛେଚିଲେ ବି ହବ ଆଉ ହେମଦସ୍ତାରେ ଆଉ।
ଯଦି ବି ଗ୍ରାଇଡିଙ୍ଗ କରିବେ ଦର ଗ୍ରାଇଡିଂ କରିଥିବେ ଦର ଦର ଦର ହେଇକି ରହିବ। ସେମିତି କରିକି ଆଜ୍ଞା। ତାପରେ ପିଆଜ ଟିକେ ଜ କରିିବା ଶୁଖିଲା ଲଙ୍କା ଜିରା ବଘାରିଦେବେ।
ହଁ ହଁ।
ଏଇ ମସଲା ଛେଚି ଥିବେ ଯୋଉଟାରୁ ପକେଇଦେବେ ଟମାଟୋ ପକ୍ କେଇଦେବେ କଷା କଷି କରିଦେବେ କଷା କଷି କରି ସେ ଯିଏ ଥିବେ ଆଉ ଦେଇ ଲୁଣ ସଦା ଦେଇ ସେଇ ସେଇଟାକୁ ପଠେଇଦବେ ଟିକେ ଫୁଟି ଯିବ। ଡାଲରେ ଟିକେ ଡଲିିଟା ବେଶୀ ସିଝିନଥିବ। ଇ ତାକୁ ଟିକେ ଦେଖିବେ ହଁ ଡାଲି ଟିକେ ବେଶ୍ ବ ସିଝିଗଲେ ଭଲ ଲାଗିବନି ଆଜ୍ଞା ଆଜ୍ଞା ଆଜ୍ଞା। ଡେକ୍ଚୀ ଫେକ୍ଚିରେ ଆଉ ପ୍ରେସର ପ୍ରେସର କୁକରରେ କରିବେନି ଆଉ। ତା ସାଙ୍ଗରେ ଆଳୁ ଚଟଣି ଟିକେ ହେଇଗଲେ
ହୁଁ।
ବଢିଆ ଲାଗିବ। ଆଉ ଯଦି ସେଥିରେ ଚିଙ୍ଗୁଡି ଫିଙ୍ଗୁଡି ଛାଣିଦେଲେ ଆମିଷ
ସେଟା ତ ଆହୁରି ଟେଷ୍ଟ ମୁଁ ଶୁଣିଚି ସେଟା ତ ଗୋଟେ ଭଲ୍ ଲାଗେ। ମୁଁ କେଭେ କରିନି କିନ୍ତୁ ଆପଣ ଆଜି କହିଲେ ମୁଁ ଦିନେ କରିବି ଏଇ ମସଲା ଡାଲମାଟା।
ସେମିତି ଡାଲମା କରିଦେଇଥିଲି ଆଳୁ ଖାଲି ସିଝେଇଥିଲି।
ହଁ ହଁ।
ଆପଣ ଯଉ ଆପଣ ଯଉ ନାଇଁ ନାଇଁ ହଁ ଯଉ ଅଦା ହାରିକା ସବୁ ଛେଚିଲେ ଡାଲି ଟା ଯୋଉ ସିଝେଇଲେ ସେଥିରେ ପକେଇ ଦେଲେ ନା ହେଟା ବଘାରିଲେ ନା ଖାଲି ସିଝାଟା ପକେଇଦେ
କଣ କହିଲେ?
ଯଉ ଅଦା ଯଉ ରସୁଣ ଲ କଞ୍ଚା ଲଙ୍କା ଯଉ ଛେଚିଲେ
ଆଜ୍ଞା।
କି ଯଉ ଗ୍ରାଇଣ୍ଡିଙ୍ଗ କଲେ, ସେଟା ମାନେ ଡାଲି ସହିତ ସିଝେଇ ଦେଲେ ନା କଣ?
ଡାଲିରେ?
ହେଠୁ ଡାଲମା ଟା ଯଉ ସି
ନାଇଁ ନାଇଁ ଆମେ ଯଦି ମସଲା କଷୁଚେ ସେମିତି କଷିବେ ହଁ। ଏ ଟିକେ କଷି ହେଇଗଲା ପରେ ଡାଲ୍ ଡାଲ୍ ଡାଲମାଟାକୁ ପକେଇଦେବେ ସିଝି ତ ଯାଇ
ଓ ହୋ ହୋ ଆଚ୍ଛା ଆଚ୍ଛା ହଁ ହଁ ହଁ ଠିକ୍ କଥା। ହଁ ହଁ ହଁ। ନା ଭଲ ଭଲ ଆଇଟମ୍ ଟା ବି କହିଲେ। ଏଇଟା ଆକ୍ଚୁଆଲି ମୁଁ ବି ସବୁ ଶୁଣିଚି କିନ୍ତୁ କେବେ କରିନି।
ଆଜ୍ଞା ଜିରା ଗୁଣ୍ଡ ଯଦି ଥିବ ସେଇ ମସଲାରେ କଷିଦେବେ।
ଅ ହଁ। ଆଚ୍ଛା ସେଇ ଡା ଡାଲମାରେ କଣ କଣ ମାନେ ପକାନ୍ତି? ପରିବା।
ହଁ ହଁ ମୁଁ କହୁଚି ଡାଲମାରେ କଣ କଣ ପରିବା ପକାନ୍ତି?
ପରିବା ଆଳୁ ସାରୁ ଦେଶୀ ଆଳୁ ପକେଇ ଯୋଉ କଖାରୁ, ବାଇଗଣ, ଆଳୁ, ଅମୃତଭଣ୍ଡା ସବୁ ପକେଇବେ ଜହ୍ନି ଫହ୍ନି ସବୁ ପକେଇବେ। ଦେଶିଆଳୁ ସାରୁ ଟା ଆଉ। ଦେଶିଆଳୁ ସାରୁ ଅମୃତଭଣ୍ଡା ଏଇଟା ବେଶୀ ଡାଲମା ରେ ଟେଷ୍ଟ କରାଏ ଆଉ।
ଅ ହଁ। ଚିଙ୍ଗୁଡି ରେ ପକେଇଲେ ଟେଷ୍ଟ ଲାଗିବ ଆଉ। ତାର ବେଶୀ ଇଏ।
ଖାଲି ଆମେ ଭାଜି ଦେଇକି ଚିଙ୍ଗୁଟାକୁ ଛାଡ଼ିଦେଇ
ଛାଡିଦବା ତ ହଁ ନା ନା ଭଲ । ମୁଁ ସବୁଥିରେ ଦେଖେନି କେବେ ମୁଁ କରିନି, ପଚାରିନି ବି କାହାକୁ କେମିତି କଣ କରନ୍ତି।
ମସଲା ଡାଲମା ଟା ଯଦି କରିଦେବେ ଆଉ କିଛି ଦରକାର ନାହିଁ ମା ଆଉ ଟିକେ ଭଜା ଭଜି କଣ କରିଦେଲେ ଖାଇଦେଇ ବଢିଆ ଲାଗିବ।
ଓହୋ, ଯାହା ହଉ ଭଲ ହେଲା।
ସବୁବେଳେ ସେ ଆଉଥିଲା ତ ମୁଁ କହିଲି ଆଜି ଟିକେ ଝିଅର ବି ଦେହ ଟା ଟିକେ ଭଲ ନାହିଁ ତ ମୁଁ ଆଉ ମସଲା ମସଲା ମୁଁ କହିଲି ଏମିତି କରିଦବା ଭଲ ଲାଗିବ। ହଉ ହଉ। ଆଉ ରହିଲି ମ୍ୟାଡ଼ାମ ଆଉ କେବେ କଥା ହେବା ଆଜ୍ଞା ଆଜ୍ଞା।